ହ୍ୟାଲୋ।
ହ୍ୟାଲୋ।
ହୁଁ।
କଣ କରୁଛ?
ଅଛି। ଏ ବସିକି ଅଟା ଚକୁଡୁଛି ଆଉ କଣ କରିବି ତମେ କଣ କରୁଛ?
ଶାଶୁ ଶ୍ୱଶୁରଙ୍କୁ ଖାଇବାକୁ ଦେଇକି ଆସିକି ବସିଛି ଆଉ।
ଏଇ ଏତେ ଜଲ୍ଦୀ?
ହଁ ସେମାନେ ଗାଁରେ ତ ଜାଣିଥିବ ରୋଷେଇ ସକାଳୁ ତ ଉଠିକି ଜଲଦି କରିବାକୁ ପଡୁଛି।
ହୁଁ। ସେ ବି ଉଠୁଥିବେ ନା ଜଲଦି ଭୋ କ ବି ହୋଇ ଯାଉନା
ଭାତ ଡାଲମା ପଣସ ତରକାରୀ ଆଉ ଝୁଲଣ ଆଳୁ ବେସର ଭଜା।
ଏ ଝୁଲଣ କଣ? ଝୁଡଙ୍ଗ ଆ ଝୁଲଣ ତ
ହୁଁ ତମେ କଣ ରୋଷେଇ?
ଆ ରୁଟି କୁ କଣ କରିବି ଆଉ ମଟର କ କଣ ଭ ଭଜା ଭଜା କଣ
ହୁଁ ଭାତ ଖାଉନ କି?
ଆ
କଣ?
ଭାତ ହଁ ଭାତରେ ଇଚ୍ଛା ନାହିଁ ତ ଏଥିପାଇଁ କାଲି ଖାଇଥିଲି
ଆଜି ବର୍ଷା ହଉଚି
ହଁ ବା ବର୍ଷା ହଉଛି ସକାଳୁ ଏଇ ଆ ହଁ
ଛାଡିବାର ବି ନାଇଁ
ହଁ ଏତେ ବର୍ଷାରେ କିଏ କଣ ଏତେ ବର୍ଷାରେ କିଏ କଣ ଜବ୍ କରିବ କଣ କଣ ଯିବ
କିଏ କୁଆଡେ ଘରୁ ବାହାରିବ କହିଲେ ଏଥିରେ ଆଗ
ହୁଁ ସେଇଆ ପା ଏତେ ବର୍ଷାରେ କିଏ କୁଆଡ଼େ ଯିବ?
ହଁ ବା ଖାଲି ଭଲ ଭଲ ଜିନିଷ କରିବ ଖାଇବ ଶୋଇବ
ହଁ ବର
ଛଣାଛଣି ଏକା ଖାଇବାକୁ ଭଲ ଲାଗିବ ଏ ପାଗକୁ ତାହେଲେ ଦେହ ପାଇଁ ତ ସେଗୁଡା ଭଲ ନୁହଁ
ଯେ ଚାହା ଦରକାର କେତେ ହଇରାଣ ହେବି ଚାରିଟା ବେଳକୁ ବନେଇକି ଖାଇବା ଆଉ ହେଁ ହେଁ ହେଁ ହୁଁ
ମ୍ୟାଗି ଏକା ତ ମୁଁ କେତେବେଳେ କରିକି ଖାଏନି ମତେ ସେଗୁଡା ଭଲ ନୁହଁ
ଭଲ ନୁହଁ
ମାନେ ଖାଉଥିଲି ଯେତେବେଳେ ପିସିି ଓଡ଼ି ବାହାରିଲା ସେଦିନଠୁ ଛାଡି ଦେଇେଇଛି ମଇଦା ଜିନିଷ
ଏସିଡି ବାହାରିଲା ମାନେ କଣ ହଉଛି କି
ପିରିୟଡ଼ସ ପ୍ରୋବ୍ଲେମ୍
ଓହ ସେ ଯ ଇଏ କଣ ମ ଓହ ଆଛା
ତାପରେ ସେଇଦିନଠୁ ମଇଦା ଜିନିଷ ମୋମୋ ସିଙ୍ଗଡା ଏଗୁଡା ସବୁ ଛାଡି ଦେଇଥିଲି
ହୁଁ ମୁଁ ସେଇଟା ଖାଉଛି ଅଧିକରୁୁ ଅଧିକ ତ
ହୁଁ ସେଗୁଡା ଧୀରେ ଧୀରେ ବାହାରିବ ଥରେ କେ ଏମିତି ବାହାରିବନି ଗୁପ ଚୁପ୍ ମାନେ କଲେଜ ଆମ ସାଙ୍ଗମାନେ ସମସ୍ତେ କୋଡିଏ ଟଙ୍କାର ର ଖାଇଲା ବେଳକୁ ମୁଁ ଖାଇବି ଚାଳିଶ ଟଙ୍କାର ପଚାଶ ଟଙ୍କାର
ହଁ ହ
କଲେଜରେ କଣ କି କଣ୍ଟେଷ୍ଟ ଲାଗିକି ଦେଖି କିଏ କେତେ
ହଁ ହଁ
ସେଇ ଟାଇମ ଟା ବହୁତ ମଜା ଥିଲା
ହୁଁ ହୁଁ ହୁଁ
ଥରେ ଥରେ ଭାବିଲା ବେଳକୁ ଭାରି ଦୁଃଖ ଲାଗେ ଫଟୋ ଗୁଡା କେବଳ ରହିଯାଇଛି ନା ଆଉ କଣ
ତମର ଏବେ ଏବେ ବର୍ଷେ ହେଲା ନା ତମକୁ ସେମିତି ଲାଗୁଛି
ଦି ବର୍ଷ ହେଲା ସରିଚିତ ଆଉ
ହଁ ଯା ହେଲେ ବି ତିନି ବର୍ଷରେ ସବୁ ମୋ ସାଙ୍ଗ ଗୁଡାକ କଲେଜ ସାଙ୍ଗ ମାନଙ୍କ ସାଙ୍ଗେ ସମିତିଙ୍କ ସହିତ ସମସ୍ତଙ୍କ ଘରେ ଆଭେଲେବୁଲ କିନ୍ତୁ ଏଇ ଯୋଉ ଏବେ ଯଉ
ବେଶୀ ମନେ ପଡେ ହାଇସ୍କୁଲ କଥା
ହୁଁ ହୁଁ ହଁ
ଯାହାହେଲେ ସେଇ ସାଙ୍ଗ ଗୁଡା ନମ୍ବର ସବୁ ନାହିଁ ନା ପ୍ରାୟ ସାଙ୍ଗ ମୋର ମୋର ନମ୍ବର ନାହିଁ କାରଣ ସ୍କୁଲ ଅଲଗା କଲେଜ ଅଲଗା ସବୁ ଅଲଗା ମୋର ପ୍ରାଇମାରୀ ସ୍କୁଲ ଅଲଗା ଏବେ ହାଇସ୍କୁଲ ଅଲଗା କଲେଜ ଅଲଗା ସବୁ ଅଲଗା ଆଥିରେ ସେମାନଙ୍କ ନମ୍ବର ପାଇବି କୋଉଠି କେବଳ ପ୍ରାଇମୋରୀ ପିଲାଙ୍କ ସାଙ୍ଗରେ ନମ୍ବର ଅ ଛି କାରଣ ସେମାନେ ସବୁ ଗାଁ ପିଲା ନା। ହାଇ ସ୍କୁଲ୍ କଣ କି ଆମେ ଆଉ ଗୋଟେ ଗାଁ କୁ ଯାଉଥୁଲୁ।
ହୁଁ। ମୋର ତ ଗୋଟେ ସ୍କୁଲ୍ ଆଉ ଗୋଟେ ଗାର୍ଲସ ହାଇ ସ୍କୁଲ୍। ତାପରେ ଯାଇକି କଲେଜ୍। ଆହୁ କଲେଜ୍ ରୁ ପୁଣି ଉଁ, ବାହାର ଉଁ, ଇନଷ୍ଟିଚୁଟ ହେଲା। ତାପରେ ହସ୍ ଷ୍ଟେଲ ସାଙ୍ଗ। କିନ୍ତୁ ଏ ଆ, ଅଧିକ ଆଭେଲେବଲ୍ ଅଛନ୍ତି ଯୋଉ ଗ୍ରାଜୁଏସନ୍ ସାଙ୍ଗ ଆଉ ହଷ୍ଟେଲ୍ ସାଙ୍ଗ। ସ୍କୁଲ୍ ସାଙ୍ଗ ମୋର କେହି ଜଣେ ବି ନାହାନ୍ତି।
ହଁ ବା ସ୍କୁଲ୍ ସାଙ୍ଗ ଗୁଡ଼ା ସବୁ ନମ୍ବର୍ ଏକା ନାହିଁ।
କଲେଜ୍ ରେ ଏମତି ମୁ ଏ ଅଧେ କାହାର ରଖିନି ଆଉ। ଆଗରୁୁ କଥାବାର୍ତ୍ତା ହଉଥିଲି ଏତେ ଏ ଆର୍ଟସ ମାନେ ହଁ, ହଁ, ହଁ। ଏ ଆର୍ଟସ୍ ମୋର ଆର୍ଟସ୍ ପିଲା ମାନେ ବହୁତ ସାଙ୍ଗ ହୁଅନ୍ତି ନା। ମୋର ପିଇ ସିମା ଝିଅ ପଢ଼ୁଥିଲେ ତ। ହେଲା ତ ସେ ସେ ଆର୍ଟସ୍ ଛେ ତାଙ୍କ ତା ସାଙ୍ଗରେ ମିଶିବେନି ତା ସାଙ୍ଗ ମାନେ ମୋ ସାଙ୍ଗ ହେଇଥିବେ ହେଲା। ଏମିତି କହିବାକୁ ଗଲେ ଦଶ ଜଣ ଭଳିଆ। ଆଉ ମୋ କ୍ଲାସମେଟ୍ ସେମାନେ ଦି ତିନିଟା ବୋଧେ ମୋ ଅ, ଯୋଉ ତିନିଟା ଭଳିଆ। ଅଛନ୍ତି। ହେଲା ତିନିଟା ଚାରଟା ଭଳିଆ। ନହେଲେ ଆଉ କେହି ନାହାନ୍ତି ଝିଅ ପିଲା ତ ଜଣେ ଅଧେ। ଆ ପୁଅ ପିଲା ତିନିଟା ଭଳିଆ ତିନିଟା ଚାରଟା ଭଳିଆ ଅଛନ୍ତି। ଆଉ କେହି ନାହାନ୍ତି।
ହୁଁ।
ହୁଁ, ଭାଇ ସାଙ୍ଗେ କଥା ହବା ବି ମୋର ନାହିଁ।
ତାହେଲେ ଆଜି ସବୁଆଡେ ବର୍ଷା ହଉଛି ନୁହଁ କି?
ହଁ ବା ଜୋରସେ ହଉଚି ବର୍ଷା।
ତମେ ଝୁଲଣ ଯୋଉ କହିଲେ ଜାଣିପାରିଲନି ନୁହଁ। ଗାଁ ପଟେ ସେଗୁଡ଼ା ଝୁଲଣ କହନ୍ତି ତ ଝୁଡ଼ଙ୍ଗ କହନ୍ତି ବି।
ହଁ ଝୁଡ଼ଙ୍ଗ ତ।
ହଁ।
ହଁ ମୋତେ ତ ଭଲ ଲାଗେ ସବୁଠୁ।
ହୁଁ, ସେଗୁଡ଼ା ମାନେ ବେସର ଦେଇକି ଭାଜିଥିଲି ଆଉ। ସବୁବେଳେ ସାଧା ଭାଜେ। ଆଜି ଖାଇ ଖାଇ ବୋର୍ ଲାଗିଲାଣି।
ହଁ ବା ଘରେ ରହିଲେ କେତେ ରୋଷେଇ କରିବେ କଣ? ଖାଇବ।
ସେ ସବୁବେଳେ ଭାତ, ଡାଲି, ଭଜା, ତରକାରୀ କୋଉଦିନ ଆଇଁଷ ହେଲା। ମା ଛ ହେଲା, ଚିକନ୍ ହେଲା, ମଟନ୍ ହେଲା, ଅଣ୍ଡା ହେଲା।
ହୁଁ, ସେତିକି ଖାଇବା ଆଉ କିଛି
ହଁ ପିଠାପଣା ହେଲା ଏଗୁଡ଼ା ତ ଆଉ।
ହୁଁ, ସେଇଆ ଆଉ କଣ। ଖାଇବା ସେଇଗୁଡ଼ା ହିଁ ଖାଇବା ଆଉ କିଛି ନୁହେଁ। ହୁଁ।
କଣ?
ସେଗୁଡ଼ା ହିଁ ଖାଇବା ଆଉ କିଛି ନୁହେଁ।
ହୁଁ। ଆଉ ତୋମ ଦେହ ଭଲ ଅଛି?
ହୁଁ, ଭଲ ଅଛି। ଏ ଆଜି ତ କଲେଜ୍ ଯାଇନି ଆଉ।
ହୁଁ, ଆ ତୋମ ଝିଅ କଣ କରୁଛନ୍ତି?
ସିଏ ଏବେ ଗାଧେଇକି ଆସିକି ଠାକୁର ପୂଜା କଲା।
ହଁ।
ହୁଁ, ଏଇିଠି ରଖିଚି ଠାକୁରଙ୍କୁ ରଖିଚି ତ। ଆ ସେ ତାକୁ ପୂଜା କରିଦେଲା ଆଉ ମୋ ପୂଜା ଆଜି ଇଛା ନାଁହି ଗାଧେଇ ବାକୁ ହିଁ ହିଁ ହା ହା। ହେ ହେ ହେ। ହଁ ଯିଏ ହସୁଛି ହିଁ। ହଁ ସେଇଥିପାଇଁ ହୁଁ ହୁଁ ହୁଁ। ହଁ ହୁଁ। ଇଚ୍ଛା ନାହିଁ ଗାଧେଇବାକୁ
ହୁଁ।
ପଲି ନାହିଁ ଆଉ ଏତେ ଥଣ୍ଡା ରେ କିଏ ଗାଧୋଉଛି ପୁରା ଥ ବହୁତ ଜୋର ଥଣ୍ଡା ଲାଗୁଥାଏ। ଗାଧିବ ଦିଟା ତିନିଟା ବେଳକୁ, ହୁଁ।
ଭଲ ମାନେ କହନ୍ତି ଯୋଉ ଠାକୁର ଯୋଉ ସ୍ନାନ ପୂର୍ଣ୍ଣମୀ ପରେ ଅଣସର ଘରେ ପଡିଲେ ଗରମ ହୁଏ ଏମିତି ଯଦି ବର୍ଷା ବର୍ଷା ହବ କିଛି ଗରମ ଜଣା ପଡିବନି।
ହ।
କୁହନ୍ତିନି ଠାକୁର ଅଣସର ଘରେ ପଡ଼ିଲେ ବହୁତ ଗୁଳିୁମୁଳି ହେଇକି ଗରମ ହୁଏ।
ଆଖି ବି ଧରେ-ଏ-ଏ।
ହଁ ହଁ ସେମିତି ହୁଏ। କିନ୍ତୁ ଏଇଥର କିଛି ବି ହବନି। ଏମିତି ବର୍ଷା ପାଗ ହେଲେ ଆଉ କଣ ଗରମ ହବ ଜୁଲାଇ କେତେରେ ରଥଯାତ୍ରା ଟ
ହଁ ଶର
ହଁ ଭଲ ମ। ରଥଯାତ୍ରା ହଉ ଆମ ଶାଶୁଘର ଗାଁରେ ହଉଛି ଆଉ ଦେଖିବାକୁ ଗଲେ ହେରି ହବ ଆଉ।
ହହେ ହଉଛି।
ହଁ ରଥଯାତ୍ରା ହଉଛି।
ହଁ-ଅ-ଅ-ଅ ହଉଛି ତ। ବଢିଆ ଦେଖିବନି ଠାକୁରଙ୍କୁ ପାଖରେ ଆମ ବାରି ପଟେ ବା। ଆମ ଘରେ ଆ ଆମ ହଁ ପୁଣି-ଇ-ଇ-ଇ ଗୋଟେ ରଥ ମାନେ ବଡେ ରଥ ହେଲା। ହଉ ପୁଣି ତିନ ତିନି ଜଣ।
ରଥ ହଉଛି।
ହଁ ଗୋଟେ ତିନି ଠାକୁର ହେଲା ଆଉ-ଉ-ଉ-ଉ ବଡ ବି ସେଇଟା ଆମର ପୁରା ମାର୍କେଟ ଏରିଆ ନା ମା ରଖିଲା ପରେ ଉଁ କ
ମାନେ ସେଠି ଭଲ ବଡ ଆକାରରେ ହଉଥିବ ନା ସେଇ ଆଖପାଖରେ।
ଆଖ ପାଖ ନାଇ ସେ
ମୁଁ କହିଲି ସେଇ ଆଖ ପାଖରେ ଯଦି ଗୋଟେ ଜାଗାରେ ହଉଥିବ ବଡରେ ହଉଥିବ ସମସ୍ତେ ଟିକେ ଦେଖି ଯାଉଥିବେ।
ହଁ।
ଭଲ ଆଉ।
ସମସ୍ତିକି ଆମ ଆମ ବାଡି
ହୁଁ।
ଦେଖିଯିବ ନା ହ ଦେଖିଯିବମ ଦଶ ତାରିଖ ବକୁ ସେ ପଳେଇବ ତ ଘ ହୁଁ-ଉଁ-ଉଁ।
ଓହୋ।
ଅ ତାର ଏକ୍ଜାମ ସରିଲା ଅ ଦଶ ତାରିଖ ଆ ଘରକୁ ପଳେଇବି।
ହୁଁ।
ହୁଁ ସେ ଆଉ ଯିବ ଆଉ
ମୁଁ ତ ଏଇ ସକାଳୁ ଯେତେବେଳେ ଉଠିଲି ମୁଁ ଉଠି ପାରିଲିନି ମାନେ ମୋ ଆଖି ଏକ ଖୁଲିକି ମତେ ଥଣ୍ଡା ହେଲା ଭଳିଆ ଲାଗିଲା ତାପରେ ସେଠୁ-ଉ-ଉ-ଉ ସ ସକାଳୁ ଉଠି ଟିକେ ନଖ ଉଷୁମ ପାଣି ପିଇଦେଲି ତାପରଠୁ ଟିକେ ଫ୍ରି ଲାଗିଲା ନାକ ପାଟି ତଣ୍ଟି। ସେଉଟେ ଫ୍ରି ଲାଗିଲା ତାପରେ ଭଲ ଲାଗିଲା ତାପରେ। ନହେଲେ ସେ ପର୍ଯ୍ୟନ୍ତ ମୁଁ ଯେ ଯେତେ ପର୍ଯ୍ୟନ୍ତ ନ ଗାଧୋଇ ହେଇଛି ଉଠିକି। ନିହାତି ଲାଗୁଥିଲା ତା ରାତିରେ ଏସି ଲଗେଇ ଦଉଛି। ଏସି ଲଗେଇବାକୁ ବେଶୀ ଥଣ୍ଡା ଟା ଜଣା ପଡୁଛି ମୁଁ ଆଉ ରାତିରେ ମାନେ ନିଦ ହେଇଗଲା ପରେ ଆଉ ବନ୍ଦ କରିବାକୁ ମନେ ପଡୁଛି କି।
ହୁଁ ତମେ ଏସି କାଇଁ ମାରିକି ସୋଉଛ।
ପୋଡ ଅଭ୍ୟାସ ହେଇଯାଇଛି ଆଉ ଲଗେଇ ବିନି ବର୍ଷା ଦିନ ହେଲାଣି ନା।
ହୁଁ। ଏଡ଼େ ଜୋରେ ବର୍ଷା ହଉଚି ମାନେ ଦେହ ଖରାପ ହେବ ହିଁ ହବ।
ହଁ ବା ଆଜି ସକାଳୁ ଯେମିତି ଲାଗିଲା ମୁଁ କହିଲି ମତେ ଥଣ୍ଡା ଜର ହେଇଯିବ।
ତମେ ଖାଇଲଣି କି ନାଁ।
ନାଇଁ ଖାଇନି। ସେମାନେ ଖାଇ ସାରିଲେ ଖାଇବୁ।
ଖାଇ ନାହାଁନ୍ତି କି ନାଁ କଣ ବସ
ନାଇଁ ସେମାନେ ଖାଇ ବସିଛନ୍ତି ସେମାନଙ୍କର ସରିଲେ ଆମେ। ଖାଇଦବୁ ଆଉ ଖାଇଲେ ସଇଲେ ସଇଲା ଆ ଶୋଇବୁ ତାପରେ ଆଉ।
ଉଁ ହୁଁ ବଢିଆ ଆଉ। କେଁ ତି ଲାଗିଲା। କେଁ ତିି ଲାଗିଲା ତତେ।
ହଁ ନିଦ ଲାଗେ ମତେ ଦି ପହରେ ନିଦ ଲାଗୁନି ମୁଁ ସୋଉନି।
ହୁଁ।
ମୁଁ ଦିପହର ସାରା ଶୋଇଆର ନାହିଁ। ହଉ ରଖି ଦଉଚି।